ହଁ କଣ କୋଉଠିଥିଲେ।
ଏ ଏଇଠି ବସିଥିଲି ଆପଣ।
ଏଇ ମୁଁ ଯଷ୍ଟ ଆସିଲି ଟିକେ କାମକୁ ଯାଇଥିଲି ଫେରିଲି ବସିଛି ମୁ ବୁଢା। ତ ଧୁଆ ଧୁିଇ ହେଇକି।
ଓହୋ କଣ ଖାଇଛନ୍ତି।
ଆଜି ଆମର ହେଇଥିଲା ଭାତ, ଡାଲମା, ଶାଗ, ଆଜି ମଙ୍ଗଳବାର ତ ଆମର। ବିନା ପିଆଜ ରସୁଣ ସେଇଥିପାଇଁ ଆଉ ସାଧାରେ ବନା ହେଇଥିଲା, ଆପଣଙ୍କର?
ହଁ ଆମର ବି ସାଧା, ହେଇଥିଲା ଭାତ ଆଉ କଣ ହେଇଥିଲା ମୁଁ ଖାଇଥିଲି ମୋର ବି ମନେ ପଡୁନି।
କଣ ପଖାଳ, ନା
ହଁ-ହଁ-ହଁ ପଖାଳ।
ଆପଣଙ୍କ ମଙ୍ଗଳବାର ବିନା ପିଆଜ
ନାଇଁ ପିଆଜ, ରସୁଣ ଖାଆନ୍ତି। ଖାଆନ୍ତି ପଖାଳ ଆଳୁ ଭେଣ୍ଡି ଭଜା ହେଇଥିଲା ହଁ।
ହୁଁ-ହୁଁ, ଆଉ ଆପଣଙ୍କୁ ରୋଷେଇ ଫୋଷେଇ କଣ ଭଲ ଆସେ?
ହଁ ମୁଁ ରୋଷେଇ ହଁ ଆସେ, ଏମ୍ତି ରୁଟି କରିଦେବି। ଆଉ ଏମ୍ତି ଆଳୁ ଫାଳୁ ଭଜି ଦେଇକି ଏମ୍ତି ଟିକେ ଜାଣିଚି ଆଉ, ଆଉ ଅଣ୍ଡା ଫଣ୍ଡା ଟିକେ କେ ଚ କର ଆଉ, ଆଉ ତମୁକୁ ରୋଷେଇ ଆସେ?
ହଁ ସେମ୍ତି। ଏତେ ଭଲସେ ଆସେନି, ବାହାଘର ପରେ ଟିକେ-ଟିକେ ଶିଖିଚି। ହଁ ପ୍ରାୟ ଯାହା ନିରାମ ନିରାମିଷ କରେ। ଆଉ ଆଇଁଷ ବନେଇ ମତେ ଜମା ଆସେନି, ମୁଁ କଣ ମୋ ଶା ଶୁ ବନାନ୍ତି ଆଇଁଷ ଭଲ, ନିରାମଷ ଆସେ ପ୍ରାୟ।
ଓହୋ ବାହାଘର ହେଇସାରିଲାଣି ତାହଲେ। ଓହୋ ହଉ-ହଉ ଆଉ, ଆଉ ଆପଣଙ୍କ ପିଲା ବି ଛୁଆ କିଛି?
ହଁ-ହଁ ମୋର ଗୋଟେ ଝିଅ, ଦି ବର୍ଷର ଝିଅଟେ। ହଁ ମୁଁ ଆଁ ହଁ-ହଁ ଭଲ ଅଛି, ମୁଁ ଆଁ ଆକଚୁଆଲି ମୁଁ ବାହାରେ ଗୋଟେ ଜାଗାରେ ଚାକିରି କରେ ତ, ଆଉ ମୋ ପୁରା ପରିବାର ରୁହନ୍ତି ଗୋଟେ ଜାଗାରେ ମୁଁ ମୋ ଝିଅକୁ ନେଇକି ଅଛି ମୋର ଯୋଉଠି ଚାକିରି କରିଛି।
ହ
ତ ଏଇଠି ଗୋଟେ ମୁଁ ତ ରୋଷେଇ ଫୋଷେଇ ମତେ ଏତେ ଆସେନି ଭଲସେ ସେଇଥିପାଇଁ ଏଇଠି ଗୋଟେ ଝିଅ ଟେ ରୁହେ, ଆମ ଘରରେ ଯୋଉ ଗୋଟେ ଝିଅଟେ କାମ କରେ ସିଏ ସବୁ ଭଲ ରୋଷେଇ ଫୋସେଇ କରେ, ମୋର ଗୋଟିଏ ଝିଅଟେ ଆଉ।
ଜବ୍ କଣ କରନ୍ତି ଜବ୍?
ମୁଁ ଗୋଟେ ଏମ୍ତି ପୋର୍ଟ ଏରିଆରେ କାମ କରେ।
ଓହୋ ଏରିଆ ରେ।
ହୁଁ ମୋର ବେସିକ୍ଲି କାମ ମାନେ ଯେମ୍ତି ଗୋଟେ କମ୍ପାନୀରେ ଯେମ୍ତି କମ୍ପାନୀ ର ଗୋଟେ କାମ ର କିଛି ପ୍ରୋଫିଟ୍ କୁ ସେଇ ଗାଁ ର ଡେଭ୍ଲପମେଣ୍ଟରେ କାମ କରନ୍ତି ସେଇ ଡିପାର୍ଟମେଣ୍ଟରେ ମୋର।
ଓହୋ।
କାମ ଫାମ କରେ, ବେଳେ-ବେଳେ ଉଁ ସାଇଡ୍ ରେ କିଛି ଅଲଗା କାମ ଆସିଲେ ବି କରେ। ଛୁଆ ଫୁଆ ହବା ପରେ ଆକ୍ଚୁଆଲି ଛାଡିଦେବି ବୋଲି ଭାବିଥିଲି କିନ୍ତୁ ଅଛି ଏବେ ବି କାମରେ ତା ସହିତ ଅଲଗା କାମ ବି କରେ ଆଉ, ଆଉ
ହଁ ମୁଁ ପ୍ଲସ୍ ଟୁ କରୁଚି।
ଓହୋ ହୋ ପ୍ଲସ ଟୁ କଣ ସାଇନ୍ସ?
ନାଇଁ ଆର୍ଟ୍ସ।
ହୁଁ-ହୁଁ। ଆଚ୍ଛା, ଆଉ ପଢାପଢି କେମିତି ଚାଲିଚି?
ହଁ ସେମ୍ତି ଭଲ ଆଉ, ଏଇ ଏବର୍ଷ ତ ସେ ହେଲେ ପଢା ସହ ଟିକେ
ଆଉ କଣ ହେବା ଇଚ୍ଛା ଅଛି?
ହଁ ପୋଲିସ ଲାଇନ୍ ଟିକେ ଯିବାର ଅଛି ଏଇ ରିଫେନ୍ସ ଉପରେ କିଛି ଗୋଟେ ହେବାର ଇଚ୍ଛା ଅଛି ଆଉ
ହୁଁ ହୁଁ ଗମେଣ୍ଟ ଚାକିରି ମାନେ ଆ ଗମେଣ୍ଟ ଚାକିରିରେ ପଢାପଢି କରୁଥିବେ ଆଉ।
ଆଜ୍ଞା।
ହୁଁ ହଁ।
ଆ ଆଉ ଆପଣଙ୍କ ହଜବେଣ୍ଡ ହଁ ସମସ୍ତେ ଭଲ ଅଛନ୍ତି। ଆଉ ଆପଣଙ୍କ ଘରେ?
ହଁ ଆମର ସବୁ ଭଲ ଅଛନ୍ତି।
ମୁଁ କହିଲି ଆଉ ଆପଣ ହଜବେଣ୍ଡ କଣ କରନ୍ତି?
ମୋ ହଜବେଣ୍ଡ ଜଣେ ସଫ୍ଟୱୋର୍ ଇଞ୍ଜିନିୟର। ଆଉ ସିଏ ରୁହନ୍ତି ଅଲଗା ଜାଗକାରେ ସେ ଶାଶୁ ଶ୍ୱଶୁରଙ୍କ ସହରେ ରୁହନ୍ତି। ମୁଁ ରୁହେ ଅଲ ଗା ଜାଗାରେ ମୋର ଟିକେ ଚାକିରି ଅଛି। ମୋ ସହିତ ମୋ ମା ନାହାନ୍ତି ତ ମୋ ବାପା ସେ ରିଟାଏଡ଼ମେଣ୍ଟ ପରେ ବାପା ଆସିକି ମୋ ପାଖରେ ରହୁଚନ୍ତି। ଆଉ ଛୁଆକୁ ଯେହେତୁ ମୁଁ ଅଫିସକୁୁ ଗଲେ ଏକା ଛୁଆ ଟା ରହୁଛି ସେ ଯୋଉ କାମ କରିବାକୁ ଯିଏ ଆସେ ତା ସହିତ ତ ସେଇଥିପାଇଁ ମୋ ବାପା ମୋ ସହିତ ରୁହନ୍ତି।
ଆଚ୍ଛା।
ଏମତି ଆଉ। ଆଉ ଆପଣଙ୍କ ଭାଇ ଭଉଣୀ?
ହଁ ଭାଇ ଭଉଣୀ ସେମାନେ ସମସ୍ତେ ପଢୁଚନ୍ତି।
ହୁଁ ହୁଁ।
ହୁଁ।
ବାପା କଣ କରନ୍ତି?
ଏ ବାପା ଏଇ ମାଇନ୍ସରେ ଅଛନ୍ତି।
ଆଛା। ହୁଁ ଆମ ଭଳିଆ ଆଉ କମ୍ପାନୀ ଚାକିରି ଆଉ।
ଆଜ୍ଞା।
ଆଉ ଉମ ଆଉ ଏଇ ଖରା ଛୁଟି ରେ କୁଆଡେ ଯାଇନାଆନ୍ତି କି ବୁଲାବୁଲି
ନାଇଁ ମାମୁଁ ଘର ତ ଯାଇଥିଲି ଯାଇନହିଁ ଆଉ ଯିବା କଥା ରଜକୁ ଦେଖିବା ଯିବା ଆଉ।
ହୁଁ ହୁଁ ଆଉ ରଜ ପାଇଁ ଡ୍ରେସ ଫ୍ରେସ୍ କିଣା କିଣି ସଇଲାଣି?
ହଁ। ଆପଣଙ୍କର ସରିଲାଣି?
ମୁଁ କଣ ମୋର ଛୁଆ ମା ହେଲା ପରେ ଆଉ ମା କଥା କିଏ ଚିନ୍ତା କରେ। ଝିଅ ପାଇଁ କିଣା କିଣି ହେଇଚି ହଁ ମାମଁ ଘରୁ ଏ ଘରୁ ସବୁ ଛୁଆ ପାଇଁ ଆସିଚି। ଆଉ ବାର ତ ସେଇ ଶୁକ୍ରୁବାରିଆ ପଡିଚି ଗୋଟେ ରଜବାର ଆମ ତ ଶାଶୁ ଘରେ ରବିବାର ଦିନ ଖାଆନ୍ତିନି ଆଇଁଷ।
ଆପଣ କଣ ପାଞ୍ଚ ଦିନି ରଜ ପାଳୁଚନ୍ତି କି?
ନା ଯେ ଆମର ରଜ ଯୋଉ ପଡିଚି ରଜ ଯୋଉ ପଡିଚି କୋଉ ଦିନ ବି ଆଇଁଷ ବାର ପଡିନି। ଆଉ ଯୋଉ ରବିବାର ଟା ପଡିଚି ରବିବାର ଟା ଆମର ଖାଆନ୍ତିନି ସେଇଥିପାଇଁ ମୁଁ ଛୁଟି ନେଇ ଆଗୁଆ ଯାଉ ଚି ମୋ ଶାଶୁ କହିଚନ୍ତି ତୁ ଆଗୁଆ ଆସେ ଆଉ ସେଇଦିନ ଆଗୁଆ ପାଳିଦବା ଆଉ
ଓହୋ ମାନେ ଯୋଉ ହଉଚି ଶୁକ୍ରବାର ଦିନ ଆମିଷ ଆଉ।
ହଁ ରବିବାର ତ ହବନି ଆମର ନା ସେଇଥିପାଇଁ ଶୁକ୍ରବାର କରିଦବୁ ମୁଁ ଛୁଟି ନେଇକି ଝିଅକୁ ନେଇକି ଯିବି ଆଉ।
ଓହୋ। ହଁ ହୋଉ ଭଲ।
ଆଉ ତ କଣ ରଜ ପ୍ଲାନ?
ହଁ ପଜ ପ୍ଲାନ ଏମିତି ଆଉ ଭଲ ସବୁ। ଅଳତା ଲଗେଇବୁ ତ ଗୋଟେ ନୂଆ ଡ୍ରେସ ପିନ୍ଧିବୁ ଦୋଳି ଖେଳିବୁ ଏଇଟା ଆମର ରଜ ମହୋତ୍ସ ତ ବୋଡ ମାନେ ଝିଅ ପିଲା କିଛି ପଇସା ଆଦାୟ କରିକି ଗୋଟେ ରଜ ମହୋତ୍ସବ ଛୋଟ ମହୋତ୍ସବ ଟେ କରୁଚନ୍ତି।
ଓ ହୋ ହୋ ହ ହୋ।
ଆଉ ଆପଣଙ୍କ ଆଡେ ନାଇଁ ଖାଇବା ପିଇବା ନାଇଁ। ଏମିତି ମାନେ ଦୋଳି ଫୋଡି ପଡିବ। ଏମିତି ମାଇକ ଫାଇକ ଟିକେ ଲାଗିବ। ବକ୍ସ ଫକ୍ସେ ଆସିବ ସେତିକି ଆଉ ଆଉ ଆପଣଙ୍କ ଆଡେ କେମିତି ରଜ?
ଆମ ଆଡେ ମାନେ ଆକ୍ଚୁଲି କହିବାକୁ ଗଲେ ଶାଶୁ ଘରେ ସେଇଠି ତ ସବୁ ଜାଣି ବେ ସହର ଜାଗାରେ ଏକିଟିଆ ଘର ସେମିତି କିଛି ନାହିଁ ଘରେ ରେ ଯାହା ପିଠା ପଣା ହେଇ ପୋଡ ପିଠା ହବ ପୂଜା ପୂଜା ତ ଆମର ହବନି ପୋଡ ପିଠା ହବ ଯାହା ସଜାସଜି ହବ। ମୁଁ ଦି ଦିନ ରହିବି ସେଠି। ଲାଷ୍ଟ ପନ୍ଦର ଷୋହଳ ରହି ବି ମୋର ଯୋଉଠି କାମ କରୁଚି। ସେଠି ଏଠି ବହୁତ ଭଲରେ ହୁଏ। ଆମର ଏଇଠି ଗୋଟେ ବହୁତ ଭଲ ଗାର୍ଡେନ ଏରିଆଟେ ଅଛି। ସେଇଠି ଆମର କମ୍ପାନୀ ତରଫରୁ ଦୋଳି ଫୋଳି ବନାହୁଏ ଖାଇବା ପିଠା ପିଠ ଠି ଓଡିଶାର ଯାହା ଯାହା ଭଲ ଭଲ ପିଠା ସବୁ ବନା ହୁଏ। ସେଠି ରଖା ହୁଏ। ଦହିବରା ବହିବରାଠୁ ଯେତିକି ଓଡିଶାର ଜିନିଷ ସବୁ ସେଦିନ ଫ୍ରି ରେ ଦିଅନ୍ତି। ତ ଏମିତି ସନ୍ଧ୍ୟାରେ ଟିକେ ନାଚ ଗୀତ ହୁଏ। ସେଦିନ ପୁରା ତିନିଟା ବେଳୁ ରା ତି ନଅଟା ଦଶଟା ଯାଇ ପ୍ରୋଗ୍ରାମ ହୁଏ ଆମର ପୁରା ତିନି ଦିନ ଏଠି। ତ କମ୍ ପିଟିସନ ଡିସନ ବି ହୁଏ।
ଝୋଟି ମୁରୁଜ ଡ୍ୟାନ୍ସ ଏଗୁଡା ସବ୍
ହଁ ନା ଆମର ଏଥର ଆମର ଏଥର ଟିକେ ଅଲଗା ପ୍ଲାନ ହେଇଚି। କିଏ କେତେ ଜଲଦି କେତେ ଲୋକଙ୍କୁ ଅଳତା ଲଗେଇ ପାରିବ। କେତେଟା ପାନ ଖାଇ ପାରିବ। କେତେଟ ପିଠା ଖାଇପାରିବ, ସୋ ସେମତିଆ କମ୍ପିଟିସନ ଏଥର ସବୁ ରଖିଚନ୍ତି। କିଛି ଅଲଗା ଟିକେ କରିଚନ୍ତି। ଏମିତି ସବୁ ହଉଚି ଏଇଠି ଆମର ଭଲ ହୁଏ। ରଜ ଟା ମୁଁ ସେଥିପାଇଁ ଦି ଦିନ ଘରେ ରୁହେ। ଦି ଦିନ ଆସେ ଏଇଠି କମ୍ପାନୀରେ ରୁହେ।
ଓହୋ ହଁ ଭଲ ଭାବରେ ହଉଚି ତାହେଲେ ଆଉ ମାନେ
ଭଲରେ ହୁଏ। ତାପରେ ଛୁଆ କଣ ଅ ମୁଁ ଏଠୁ ଥରେ ଯିବି ଯଦି ସେ ଅ ଭୁବନେଶ୍ୱର ଭୁବନେଶ୍ଵର ଏରିଆରେ କଣ ଏକିଟିଆ ରହିବ? ଛୁଆ ଆଉ ରଜ ପର୍ବ କଣ କିଛି ଜାଣିଲାଣି। ଏଇଠି ଛୋଟ ଯେ ଟଲିଷ୍ଟ ସେଇଠି ଦେଖୁଚି ଏତେ ଛୁଆ ପିଲା ଏଇଠି ଲୁ ଫାମିଲି ଅ ଛନ୍ତି ସମସ୍ତଙ୍କ ସହିତ ଏଇ ଟ ଟିକେ ଜାଣିପାରିବ ନହେଲେ ତ ଜମା ଜାଣିପାରିବନି। ହଁ ସେଇଠି ସେଇଥିପାଇଁ ମୁଁ ଦି ଦିନ ସେଇଠି ରୁହେ, ଦି ଦିନ ଏଇଠି ରୁହେ। ଏଇଠି ଟିକେ ଛୁଆ ଟା ଖୁସି ହବ। ସମସ୍ତଙ୍କୁ ଦେଖିଲେ ଛୁଆ ପିଲା ମାନଙ୍କୁ। ଛୁଆଙ୍କର ବି କମ୍ପିଟିସନ ହବ। କିଏ ଭଲ ଡ୍ରେସ ପିନଚି। ପୁରା ଡ୍ରେସିଂ ରେ କୋଡ ଦିଆ ହୁଏ କି ତମେ ଆଜି ଏଇ କଲର ଏୟା ପିନ୍ଧିବ। ତ ସେଇ ହିସାବରେ ସମସ୍ତେ ରେଡି ହେଇକି ଆସନ୍ତି। କି ଯିଏ ସବୁଠୁ ଭଲ ଦେଖାଯାଏ ସମସ୍ତଙ୍କୁ ପ୍ରାଇସ୍ ଜ ମିଳେ କିନ୍ତୁ ଯିଏ ଭଲ ଦେଖ ଯାଏ, ତାକୁ ଫାଷ୍ଟ ସେକେଣ୍ଡ ଥାଡ ତାଙ୍କୁ ଅଲଗା ପ୍ରାଇଜ ଦିଆଯାଏ। ଏମତି ସବୁ କମ୍ପିଟିସନ ଏଠି ହୁଏ ଆଉ।
ଏ ତମ ଝିଅ ପାର୍ଟିସିପେଟ କରିବ ନା ନାଇଁ?
ହଁ ହଁ ଆର ଥର ଯାଏ ଦି ବର୍ଷ ଅ ଅ ଅଧିକା ତ ଦି ବର୍ଷରୁ ଅଧିକା ତ ଏଇ ବର୍ଷ ପ୍ର ଥମ ଥର ପାର୍ଟିସିପେଟ କରିବ ତା ପାଇଁ ଆଣିଚି ସବୁ ଡ୍ରେସ ଫ୍ରେସ ତାର କଷ୍ଟ୍ୟୁମ ଫଷ୍ଟ୍ୟୁମ ସବୁ ନେଇକି ଆସିଚି।
ଉ ହୁଁ। ଆପଣ କୋଉ କମ୍ପାନୀର ଅଛନ୍ତି? ମାନେ ସେ ଯୋଉ ଫ୍ରୁଟ କମ୍ପାନୀଟା ସେଇଟା କଣ କମ୍ପାନୀଟା ନା କଣ?
ତ କହିବି ସେଇଟା ମାନେ କଣ କହିଲେ ଆମର ଯେମିତି ଅମ୍ବାନ ରିଲାଏନ୍ସ ଅଦାନୀ ଅଛି ସେମିତିଆ କମ୍ପାନୀର। ଆଉ ମୁଁ ମେସେଜରେ ଦେବି ଜାଣିପାରିବେ ଆପଣ, କହିଲେ ଜାଣିପାରିବେନି। ସେଇଟା ଗୋଟେ ପୋର୍ଟ ସେକ୍ଟର ଟା ଯେମିତି ପାରାଦ୍ଵୀପ ବନ୍ଦର ସେମିତିଆ ଗୋଟେ ପୋର୍ଟ ସେକ୍ଟର ଟେ ମୋର। ସେ ପୋର୍ଟ ରେ ମୁଁ ସୁ ଆଜ୍ଞା।
ଓନ୍ ର କି ମାନେ ନିଜର ପୁରା?
ନା ନା ନା କମ୍ପନୀ ପ୍ରାଇଭେଟ୍ କମ୍ପ କମ୍ପାନୀ ଏଟା ବଡ କମ୍ପାନୀ ଇଣ୍ଡିଆର ଗୋଟେ ବଡ କମ୍ପାନୀଟେ। ମୁଁ ନାଁ ପରେ କହିବି ଆଉ।
ଆଜ୍ଞା ସେଟା ଯୋଉ ହଉଚି ମାନେ କଣ ମାନେ ପଢା ପଢି ନଉଚନ୍ତି?
ପଢ଼ାପଢି ତ ବିଭିନ୍ନ ପ୍ରକାର ଡିପାର୍ଟମେଣ୍ଟ ଅଛି ଏଠି ଇଞ୍ଜିନିୟରିଂ ଡିପାର୍ଟମେଣ୍ଟ ଅଛି। ଆଇଟି ଡିପାର୍ଟମେଣ୍ଟ ଅଛି। ଏନଭରମେଣ୍ଟ ଅଛି। ଆମର ମୋର ଯୋଉ ଡିପାର୍ଟମେଣ୍ଟ ହଉଚି ଆମର ଯୋଉ ସୋସିଆଲ୍ ରୁରାଲ୍ ଡେଭଲପମେଣ୍ଟ ଯେମିତି ପଢାପଢି କରନ୍ତି ଆପଣ ମୁଁ ସେମତି ରୁ ଏଗ୍ରିକଲଚର ରୁରାଲ୍ ଡେଭଲପମେଣ୍ଟ ପଢିଥିଲି। ସୋ ମୋର ଆକଚୁଆଲି ଚାଷ ଏଗ୍ରିକଲ୍ଚର ବ୍ୟାଗ୍ରାଉଣ୍ଡରେ ମୁଁ ପଢିଚି। ତ ସେଇ ଇଏରେ ମୁଁ ଡିପାର୍ଟମେଣ୍ଟାଲ ରେ ଅଛି ଏଇଠି ଆଉ। ତ ଏଇଠି ଗୁଡାଏ ଡିପାର୍ଟମେଣ୍ଟ ଅଛି ମାନେ ବହୁତ୍ ଗୁଡାଏ। ସବୁ କିଛି ଇଞ୍ଜିନିୟରିଂ ଠୁ ଆରମ୍ଭ କରିକି ସଫ୍ଟ ଆଇଟି ରୁ ଆରମ୍ଭ କରିକି ଏନଭରମେଣ୍ଟ ହର୍ଟିକଲଚର ରୁରାଲ୍ ଡେଭଲପ ମେଣ୍ଟ ବହୁତ ଗୁଡା ଡିପାର୍ଟମେଣ୍ଟ ଏଇଠି ଅଛି। ଯିଏ ଯୋଉ ଡି ଡିପାର୍ଟମେଣ୍ଟ ରେ
ଓ ସେଟା ଆର୍ଟସ ପିଲାଙ୍କ ପାଇଁ ବି କିଛି ଡିପାର୍ଟମେଣ୍ଟ ଅଛି କି?
ଆର୍ଟସ୍ ଙ୍କ ପାଇଁ କଣ ସେମିତି ତ ଖାସ୍ କିଛି ନାହିଁ। କାହିଁକି ନା ଯାହା ହେଲେ ବି ଏଇ ସବୁ ଲାଇନରେ କଣ ଟିକେ ଟେକ୍ନିକାଲ ଇଏ ଦେଖ୍ ଖନ୍ତି। ମାନେ କିଛି ଗୋଟେ ଟେକ୍ନନିକ୍ ଯେମିତି ଆଇଟି ଆଇ ହଉ କି ଡିପ୍ଲୋମା ହଉ କି ଇଞ୍ଜିନିୟରିଙ୍ଗ ହଉ କି କୌଣସି ଗୋଟେ ଏମ ଏସ୍ ଡବ୍ଲୁ ହଉ କି ରୁରାଲ ଡେଲପମେଣ୍ଟ ଏମତି ଆଉ ଗୋଟେ କିଛି ଗୋଟେ ଟେ ଟେକ୍ନିକାଲ କୋ କୋର୍ସ ର ସବୁ ଚାକିରି ଏଠି ଅଛି। ଆଉ ଅଛି କିଛି କିଛି ଗ୍ରାଜୁଏସନ୍ ଲେବଲର ଯେମତି ଆପ୍ ଆମେ ଗାଁ ଲେବଲ୍ ରେ କିଛି ଚାକିରି ରଖୁ। ତ ସେମିତିଆ ଚାକିରି ବି ଅଛି। ବଟ୍ ସେମିତି ସେଇଗୁଡାକ କଣ ଟିକେ ଏମତି ଲୋକାଲ୍ ରି ରେଫରେନ୍ସ ଯୋଉ ଆସେ ସେଇଥିରେ ପ୍ରେସର ରେ ଯୋଉ ପଲ୍ଟିକ୍ସ ପଲିଟିକାଲ ପ୍ରେସର ଏଇ ସବୁରେ ମୁଁ ସେମତି ହେଇକି ନିଆଁ ହୁଏ। ନ ଓଦର୍ସ ଟିକେ ଟେକ୍ନିକାଲ୍ ଅ ସବୁ ଚା କିରି ଅଛି। ଏମତି ଆଉ। ଆଉ ତମ ସବୁ ଭାଇ ଭଉଣୀ ସବୁ କଣ ପଢା ପଢି କରନ୍ତି?
ହଁ ସିଏ ଯୋଉ ହଉଚି ମାନେ ସମସ୍ତେ ତ ଛୋଟ ଛୋଟ ପିଲା ଗୁ। ଯୋଉ ହଉଚି ପଢନ୍ତି ମୋ ସାନ ଭାଇ ଯିଏ ସିଏ ପଢେ କ୍ଲାସ୍ ସିକ୍ସ। ଆଉ ତାଙ୍କ ନାଇଁ କ୍ଲାସ୍ ସିକ୍ସ ନାଇଁ ତ କ୍ଲାସ୍ ଏଇଟ୍ ପଢୁଚି। ଆଉ ତାଙ୍କ ତଳେ ଯୋଉ ସାନ ସାନ ଭାଇ ଗୁରା ସେମାନେ ପଢୁଛନ୍ତି କ୍ଲାସ୍ ସିକ୍ସ।
ଓହୋ ତାହେଲେ ତମେ ବଡ?
ଆଜ୍ଞା। ମାନେ ସିଏ ମୁ ହଉଛନ୍ତି ଯୋଉ ଦି ଜଣ ପଢୁଛନ୍ତି ସିକ୍ସ ସିକ୍ସ ସେମାନେ ହଉଛନ୍ତି ଯୋଉ ହଉଛନ୍ତି ମୋ ଦାଦାଙ୍କ ପୁଅ। ଆଉ ମାନେ ମୋ ଭାଇ ଯିଏ ସେ ଏଇଟ୍ କ୍ଲାସ୍ ପଢୁଚି। ଆଜ୍ଞା।
ଓହୋ ହଁ।
ହଉ ହଉ ମୁଁ ରଖୁଚି ପରେ କେବେ ଆପଣଙ୍କୁ ଲଗେଇବି।
ହଁ ହଁ ଠିକ୍ ଅଛି ଥ୍ୟାଙ୍କୟୁ।
ଥ୍ୟାଙ୍କୟୁ।